ଶୁଭ ସକାଳ
ହଁ ସାଙ୍ଗ ଶୁଭ ସକାଳ ଆଉ କଣ କରୁଛୁ ସାଙ୍ଗ
ହେଇ ମୁଁ ଏଠି ବସିଛି ଆଉ ତୁ କଣ କରୁଛୁ
ହଁ ମୁଁ ବି ଏଇଠି ବସିଥିଲି ଆଉ କଣ ରଜରେ କଣ ହେଲା ସବୁ
ଏ ରଜରେ ଯାହା ମଜା ମସ୍ତି କଲୁ ଆ ଦୋଳି ଖେଳିଲି ପିଠା ଖାଇଲି ଆଉ ସଜବାଜ ହେଲି ବୁଲିବା ପାଇଁ ଗଲି ଆଉ ତୋର
ଆଉ କଣ ଖାଇଛୁ ହଁ ମୋର ବି ସେଇ ରଜରେ ସବୁ ହେଲା ବୁଲିଲି ଦୋଳି ଖେଳିଲି ପିଠା ଖାଇଲି ଆହୁରି ମଜାମସ୍ତି କଲି ଆହୁରି ଫିଲ୍ମ ଦେଖିବାକୁ ଯାଇଥିଲି ଏମିତି ସବୁ ହେଇକି ରଜ କଟିଗଲା ଆଉ
ଓଡିଆ ଚଳଚିତ୍ର ନା ର ହିନ୍ଦୀ
ଓଡ଼ିଆ ଚଳଚ୍ଚିତ୍ର କୁ ଦେଖିବାକୁ ଯାଇଥିଲି
ବା ବଢିଆ କଥା
ତୁ କିଛି ଚଳଚିତ୍ର ଦେଖିବାକୁ ଯାଇନୁ
ନା ନା ମୁଁ ସେମିତି କିଛି ବୁଲିବା ମୁଁ ତ କିଛି ଦେଖିବା ପାଇଁ ଯାଇନଥିଲି ମୁଁ ବାସ୍ ନନ୍ଦନକାନନ ବୁଲିବା ପାଇଁ ଯାଇଥିଲି ରଜରେ
ଆରେ ୱା ତୁ ବଢିଆ ବଢିଆ ଜୀବଜନ୍ତୁ ଦେଖିଥିବୁ ବାଘ ଭାଲୁ ବହୁତ କିଛି ଦେଖିଥିବୁ
ହଁ ହଁ ବହୁତ କିଛି ଦେଖିଲି ବହୁତ ଆମ ଘର ଲୋକଙ୍କୁ ସବୁ ଯାଇଥିଲି ନା ବହୁତ ମଜା ମସ୍ଥିଲି କହନ୍ତି ବହୁତ ଭଲ ଲାଗିଲା ଆଉ ତୁ ଆଜି ସକାଳୁ ଉଠିକି କଣ କଲୁ?
ସକାଳୁ ଉଠିକି ଆଜି ମୁଁ ମୋ ଘର ସଫା କଲି ଆଉ ନିତ୍ୟ କର୍ମ ସାରିଲି ସବୁବେଳେ ମୁଁ ମୋ ଘରକୁ ସଫା ରଖେ କାହିଁକି ନା ଘର ସଫା ରଖିଲେ ନା ମତେ ସେ ବାତାବରଣ ବି ଭଲ ଲାଗେ। ଆଉ ତୁ ତ ଘରେ ସଫା ରଖୁ କି ନାଇଁ
ହଁ ସତ କଥା ଏଇଟା ତୋର ବହୁତ ଭଲ ଅଭ୍ୟାସ ମୁଁ ବି ମୋର ଘର ସଫା ରକ ଆଉ ଜାଣିଛୁ ନା ମୁଁ ମୁଁ ଯାହାବ ଶୁଣିଛି ମାନେ ଘରଟା ସଫା ବି ରହିଲେ ମନଟା ବି ବହୁତ ଖୁସି ବି ରହିଥାଏ।
ହଁ ଠିକ କହିଲୁ ଯଦି ଘର ଆମେ ସବୁବେଳେ ସଫା ରଖିବା ଅଳିଆ ଆବର୍ଜନା ସବୁଆଡେ ନକର ଆମ ଘର ସହିତ ଆମ ମନ ବି ସଫା ରହିବ ଆଉ ଆମକୁ ସେ ପରିବେଶ ବି ଶାନ୍ତ ଅନୁଭବ କରିବ।
ହଁ ଠିକ କଥା କହିଲୁ ଆଉ ଘରେ ଝାଡୁ ଲଗେଇବା ଆଉ ପୋଛା କରିବା ମାନେ ସପ୍ତାହକୁ ନିହାତି ତିନି ରରୁ ଚାରିଥର ଘର ପୋଛିବା ଆଉ ସବୁ ଜିନିଷ ଗ ଠିକ ଠିକ ଜାଗାରେ ସଜାଡ଼ିକି ରଖିଲେ ମାନେ ଏଇଟା ବି ରଖିବା ଦରକାର। କାରଣ ଏଇଟା ରଖିଲେ ବି ମାନେ ବହୁତ ସଫା ଘର ବି ବହୁତ ସଫା ସୁୁତୁରା ରୁହେ ଆଉ ମନଟା ବି ବହୁତୁ ଖୁସି ହୁଏ।
ହଁ ଘର ସଫା ରହିଲେ ଆମ ରୋ ରୋଗ ବି ଆମକୁ ହବାର ମାନେ କମିଯାଏ ଆମ ରୋଗ ବି ଆମକୁ କମ ହୁଏ। ଆମେ ସବୁ ପରିଷ୍କାର ଜିନିଷରେ ରହୁ ପରିଷ୍କାର କାମ କରୁ ମନ ଶାନ୍ତ ରୁହେ। ଆଉ ଆମ ରୁମରେ ଯେତେ ଆମ ରୁମରେ ଯେତେବେଳେ ଜିନିଷ ଏପଟ ସେପଟ ପଡିଥାଏ ନା ସେତବେଳେ ଜମା ବି ଭଲ ଲାଗେନି। ରୁମଟାକୁ କେମିତି ଆମେ ସଫା କରିଦବା କାହିଁକିନା ସବୁ ଜିନିଷ ସଜାଡିକି ତା ଠିକ ଜାଗା ରଖିଲି। ସେଇଟା ହିଁ ସେ ଘରକୁ ସୁନ୍ଦର ବନାଏ ଆଉ ପରିବେଶ ବି ସଫା ରଖେ। କିନ୍ତୁ ଯଦି ଆମେ ଅସଜଡ଼ା ଜିନିଷ ସବୁ ଏଆଡେ ସିଆଡେ ପକେଇବା ଘର ବି ଅସଜଡ଼ା ଦେ ଦେଖାଯାଏ ଆଉ ମନ ବି ଭଲ ଲାଗେନି।
ସତ କଥା ସେଥିଲାଗି ତ ଆମେ ଯେମିତି ଆମ ଦିନରୁ ପୁରା ଦିନରୁ ଆମେ ବେଶୀ ନହେଲେ ଅଳ୍ପ ସମୟ କାଢିକି ଘଣ୍ଟେ ଅଧଘଣ୍ଟା ଆମେ ଆମର ଘରଟାକୁ ଯେମିତି ହଉ ସଫା ରଖିବା। ତାହେଲେ ହିଁ ଆମର ଘର ଟା ବହୁତ ସୁନ୍ଦର ରହିବ।
ହୁଁ ସେଇଟା ହିଁ ଠିକ କଥା ଆଉ ଯୋଉ ଘରଟା ସଫା ରଖିଲେ ଆମେ ସେଇ ଅଳିଆଟାକୁ ସିନା ବାହାରକୁ କାଢିଦବା। କିନ୍ତୁ ସେ ଅଳିଆଟା ଆମେ ବାହାରକୁ ହି ଫୋ ଫୋପାଡିବାନି ବାହାରକୁ ଫୋପାଡିଲେ କଣ ଆମର ସେଇ ଅଳିଆ ସେଇଟା ବାହାରକୁ ଦୂଷିତ କରିବ ବାହାର ବି ଆମକୁ ସ୍ୱଚ୍ଛ ଆମେ ଯେହେତୁ ଆମେ ଏଇ ଦେଶର ନାଗରିକ ଆମେ ସେ ବାହାରଟାକୁ ବି ଆମର ସଫା କରିବା ଆମର ହିଁ ଦାୟିତ୍ୱ ସେଥିଲାଗି ଆମେ ଡଷ୍ଟବିନ୍ ୟୁଜ୍ କରିବା। କି ପଲିଥିନ୍ ୟୁଜ୍ କରିବା ସେ ଅଳିଆକୁ ରଖିବାକୁ ଆଉ ସେ ଅଳିଆକୁ ସେଥିରେ ସବୁ ଭରିକି ସେ ଅଳିଆ ଆବର୍ଜନାଙ୍କୁ ନେଇକି ବାହାରେ ଫୋପାଡ଼ିଦବା।
ହଁ ସତକଥା କହିଲୁ ସାଙ୍ଗ ସେମିତି ଆମେ ପ୍ଲାଷ୍ଟିକ୍ ଜିନିଷ ଆଉ କାଗଜ ବା କିଛି ଅନ୍ୟ ସବୁ ଅଳିଆ ଆବର୍ଜନାକୁ ଆମେ ତଳେଇକି ମାନେ ପକାରେ ନ ପକେଇକି ଆମେ ଗୋଟେ ଡଷ୍ଟବିିନ ରଖିବା ଆଉ ସେ ଡଷ୍ଟବିନରେ ପକେଇବା।
ଉଚିତ୍।
ହଁ ଆଉ ଆହୁରି ଗୋଟେ କଥା ବି ଏଥିରେ ଅଛି। ଆମେ ସବୁବେଳେ ଘର ବି ବନ୍ଦ କଲେ ଘର ବି ଦୂଷିତ ହବ ଆଉ ଘରରେ ମାନେ ଅକ୍ସି ମାନେ ଘରରେ ଅମ୍ଳଜାନ ବି ଆସିବନି। ସେଥିଲାଗି ସବୁବେଳେ କଣ ଘର ଝରକା କବାଟ ସବୁବେଳେ ଖୋଲା ରଖିବା କଥା। କାହିଁକିନା ବାହାରର ଆଲୋକ ଘର ଭିତରକୁ ପ୍ରବେଶ କଲେ ଘର ବ ବାତାବରଣ ବି ଶାନ୍ତ ହୁଏ ଆଉ ମନ ବି ଶାନ୍ତି ଲାଗେ।
ସତ କଥା କହିଲୁ ସାଙ୍ଗ ଆଉ ହଁ ଆ ଦ୍ୱାରା ବି ଆମର ଘରଟା ବହୁତ ମାନେ ପୁରା ସତେଜ ସତେଜ ଲାଗେ ଆଉ କିଛି ଦ୍ରୁଗନ୍ଧ ମଧ୍ୟ କମ୍ ହୁଏ ଆଉ ବେଶୀ ଦୁର୍ଗନ୍ଧ ମଧ୍ୟ ହୁଏନି ଘର ବି ବହୁତ ସଫା ରୁହେ।
ହଁ ଆହୁରି ଗୋଟେ କଥା କେବଳ ଆମ ଘର ବୋଲି ନୁହଁ ଯେହେତୁ ଆମେ ଘରେ ରହୁଛେ ଆମେ ଯୋଉ ଘରେ ରୋଷେଇ କରିକି ଖାଉଛେ ସେ ଘରକୁ ମଧ୍ୟ ସଫା ରଖିବା ଉଚିତ କାହିଁକିନା ସେଇ ଘର ହିଁ ମେନ୍ ମାନେ ଇଏ ଘର ସେଠି ସଫା ରଖିଲେ ଆମେ ଖାଇବାବି ଆମର ସ୍ୱଚ୍ଛ ଖାଇବା ହବ ଆମ ଖାଇବା ବି ଅସନା ପଡିବନି ଆମେ ସେ ଖାଇବା ଖାଇକି ଆମେ ରୋଗମୁକ୍ତ ବି ହବା।
ହଁ କାରଣ ଯଦି ଆମେ ଅସନା ରୋଷେଇ ଘରେ ରୋଷେଇ କରିବା ସେଇଥିରେ ସବୁ କଣ ଆମ ଖାଦ୍ୟରେ ବି କିଡା ଓ ଯୋଉ ପୋକ ଜୋକ ହୋଇଯିବ ସେଟା କଣ ଆମର ମାନେ ଶରୀର ପାଇଁ ବି ମାନେ କ୍ଷତିକାରକ ରୋଗ ପହଞ୍ଚେଇବ ଆଉ ସେଥିଲାଗି ଆଉ ହଁ ଆମେ ଏମତି ଚେଷ୍ଟା କରିବା କି ଯୋଉ ମାନେ ଘ ଯୋଉ ଡେଲି ଆମ ରୋଷେଇ କରିବା ସାଟ ପରେ ଯେମତି ଗ୍ୟାସର କଡେଇ ସବୁ ତେ ତେଲ ଚିକିଟା ଲାଗିଯାଇଥିବ କି ଯାହାବି ପକାରେ ସବୁ ତେଲ ହେରିକା ଲାଗିଯାଇଥିବ ସେଗୁଡାକୁ ଆମେ କେମତି ସଫା ରଖିବା ଡେଲି ଡେଲି ସଫ ପକେଇଲେ ଆମକୁ କଷ୍ଟ ବି ପଡିବନି ଆଉ ଆମ ରୋଷେଇ ଘର ବି ସଫା ରହିବ।
ହଁ ଠିକ୍ କଥା। ଏଇ ସବୁ ତେଲ ଚିକିଟା ବି ନ ସଫା କଲେ ସେ ସବୁ ରହି ରହି ରହି ରହି ଜାମ୍ ହେଇଯିବ। ସେଇଟା ଜାମ୍ ହେଇଗଲେ କଣ ସେଟା ଅସନା ଅଧିକ ଲାଗିବ ସେ ଘରଟା ଅଧିକ ଦୂଷିତ ଦେଖାଯିବ। ଆଉ ଗୋଟେ କଥା ଆମେ ଯୋଉ ବାସନରେ ଖାଉଛେ ସେ ବାସନକୁ ନିତିଦିନ ଧୋ ଧୋଇବା ବି ଦରକାର ଯଦି ଆମେ ରାତିରେ ଖାଇବା ସେ ଅସନା ବାସନକୁ ଆମେ ବେସିନ ରେ ପକେଇଦବା ସେ ସେ ତ ଅସନା ବାସନ ରହି ରହି ତାଧିଏରେ ଜାମ୍ ହେଇଯିବ ଅସନା ହେଇଯିବ ତାକୁ ଆମେ ସକାଳେ ଯାଏ ଅପେକ୍ଷା କରିବା କଥା ନୁହେଁ ଯେ ଯେହେତୁ ଆମେ ଖାଉଛେ ସେ ବାସନକୁ ଆମେ ଶୀଘ୍ର ସଫା କରିବା ଉଚିତ ଆଉ ଗୋଟେ ସାଙ୍ଗ ଆଉ ଗୋଟେ କଥା ଗୋଟେ ଆମେ ଯୋଉ ବାଥରୁମ ୟୁଜ୍ କରୁଛେ ସେ ବାଥରୁମକୁ ବି ଆମକୁ ସଫା କରିବା ଉଚିତ୍ ଜାଣିଛୁ କି ନାଇଁ?
ହଁ ହଁ ସତ କଥା। କାରଣ ବାଥରୁମ୍ କୁ ଆମେ ନିୟମିତ ସଫା କରିବା ଦରକାର କାରଣ ସେଟା ସଫା ରହିଲେ ମାନେ ରୋଗ ହବାର ବି ସମ୍ଭାବନା ବହୁତ କମ ଥାଏ ନା
ହୁଁ ବାଥରମ୍ ତାକୁ ବାଥରୁମ ମଧ୍ୟ ଆମକୁ ସଫା କରିବା ଦରକାର କାହିଁକିନା ବାଥରୁମ ଟା ସଫା କଲେ ଆମର ଯୋଉ ଆମେ ସେ ବାଥରୁମକୁ ଆମେ ବ୍ୟବହାର କରଛୁ ସେ ବାଥରୁମ ରେ ଯୋଉ ରୋଗ ଫୋଗ ସବୁ ଅଛନ୍ତି ସେଇଟା ବି ସଫା ହବ ଆଉ ଆମ ଦିନ ବି ଭଲ ଯିବ ଆଉ ଆମେ ପରିଷ୍କାର ବି ରହିବା।
ହଁ ସତ କଥା କହିଲୁ ଆଉ ଛୋଟ ପିଲା ଆଉ ହଁ। ଆଉ ଯେମିତି ସେଠି ବି ବାଥରୁମ ସଫା କଲେ ଆଉ ବାଥରୁମ୍ ଆଉ ଯାହାବ ସବୁ ଡେଲି ନିୟମିତ ବି ସଫା ରଖିଲେ କଣ କିଛି ଅସନା ବି ହବନି ଆଉ ଆମକୁ ବି ଅସନା ବି ଲାଗିବନି ଆଉ ସଫା ବି ରହିବ। ଆଉ ରୋଗ ହବା ଆଉ ଇଏ ବି ଦୂରେଇ ଯିବ।
ହଁ ଆଉ ଆମ ଘରେ ଯୋଉ ସବୁ ଛୋଟ ଛୋଟ ପିଲାମାନେ ଅଛନ୍ତି। ଛୋଟ ଛୋଟ ଛୁଆମାନେ ଅଛନ୍ତି। ସେମାନେ ସବୁବେଳେ ବାହାରେ ଖେଳୁଛନ୍ତି। ଅସନା ହଉଛନ୍ତି ଆମେ ତାଙ୍କୁ ବି ସଫା ରଖିବା ଦରକାର କାହିଁକି ନା? ସେମାନେ ହିଁ ମାନେ ସେମାନେ ଛୋଟ ଛୋଟ ଶିଶୁ ମାନେ ସେମାନେ ଯଦି ଅସଫା ରହିବେ ତାଙ୍କ ରୋଗ ଆକାରମନ୍ତ ଜଲଦି କରିବ। ସେଥିଲାଗି ତାଙ୍କୁ ମଧ୍ୟ ସବୁବେଳେ ସଫା କରିବା କଥା। ସେମାନେ ତ ଛୋଟ ପିଲା। ସେମାନେ ଜାଣନ୍ତିନି ସଫା ଅସଫା କଣ, ସେମାନେ ବାହାରେ ଖେଳନ୍ତି, ଅସନା ଜିନିଷରେ ଲାଗନ୍ତି। ସେଥିଲାଗି ଆମେ ତାଙ୍କୁ ଆମ କର୍ତ୍ତବ୍ୟ ଟା ଆମେ ତାଙ୍କୁ ସଫାସତୁରା ରଖିବାର ଆମ କର୍ତ୍ତବ୍ୟ।
ଆଉ ହଁ ସେମାନେ ଯଦି ଛୋଟ ବେଳୁ ଏଇ ସବୁ ଅଭ୍ୟାସ ଶିଖିଯିବେ ନା ତାହେଲେ ବଡ ହେଲେ ମଧ୍ୟ ସେମାନେ ସଫାସୁତୁରା ରହିବେ କାରଣ ସେମାନେ ଜାଣିଲେ ଆମକୁ ସଫାସୁତୁରା ବି ହଉଛି ଗୋଟେ ମାନେ କାମ। ସେମାନେ ସେଇଟା ଜାଣିଲେ ତାଙ୍କୁ ବି ସଫାସୁତୁରା ରଖିଲେ ସେମାନେ ବି ସେଇଟା ଶିଖିବେ ଆଉ ବଡ଼ ହେଲେ ବି ସେମାନେ ନିଜକୁ ସଫାସତୁରା ରଖିବେ। ଯାହା ଫଳରେ ସେମାନଙ୍କୁ ବି କିଛି ରୋଗ ହବାର କାରଣ ହିଁ ନଥିବ। ମାନେ
ହଁ ସାଙ୍ଗ ଠିକ୍ କହିଲୁ? ସେମାନେ ଯଦି ସଫାସୁତୁରା ଛୁଆ ବେଳୁ ହିଁ ନ ଶିଖିବେ। ସେମାନେ ବଡ ହେଲେ କଣ ଜାଣିବେ? ସଫାସତୁରା କଣ? ସେମାନେ ସେଇ ଅଭ୍ୟାସ ଟାକୁ ନିଜ ଦିନଚର୍ଯ୍ୟରେ ପକେଇ ଦେବେ, ସେମାନେ ଅସଫା ରହିବେ ସେମାନେ ବି ତାଙ୍କର ଜୀବନ ବି ଖରାପ ହେବ। ତାଙ୍କ ଭବିଷ୍ୟତ ବି ଖରାପ। ହେଇଯିବ, ନା କହୁନି ସାଙ୍ଗ ଆଉ ତମ ଘରେ ଛୋଟ ଛୁଆଙ୍କୁ ତୁ ସଫା କରୁଛୁ କି ନାଇଁ?
ଆମ ଘରେ ତ ସେମିତି କେହି ଛୋଟ ଛୁଆ ନାହାଁନ୍ତି, ବାକି କେବେ, କେବେ ଯଦି କି ଆସନ୍ତି ସେମାନଙ୍କୁ ମୁଁ ସଫାସତୁରା ରଖେ, ଆଉ ସଫା ପୋଷାକ ବି ପିନ୍ଧାଏ। ଆଉ ଘରୁ ବାହାରକୁ ଆସିଲେ ସେମାନଙ୍କୁ ଅ ସେମାନଙ୍କର ଗୋଡ ହାତ ଧୁଆଇ ଦିଏ, ଖାଇବା ପୂର୍ବରୁ ସେମାନଙ୍କୁ ଶିଖାଏ ମୁହଁ ହାତ ମୁହଁ ଧୋଇକି ଖାଇବା ପାଇଁ ବସିବ ଏମିତି ଆଉ।
ଆରେ ବା ତୁ ତ ବଢିଆ କାମ କରୁଛୁ। ଆଉ ଗୋଟେ କଥା ଜାଣିଛୁ ନା ସାଙ୍ଗ? ଘରର ବାହାର ଅଗଣା ମଧ୍ୟ ସଫା ରଖିବା ଦରକାର। ଘରର ବାରଣ୍ଡା ମଧ୍ୟ ମଧ୍ୟ ସଫା ରଖିବା ଦରକାର। ମାନେ ଏମିତି କହିବାକୁ ଗଲେ ଆମର ଚାରି ପାଖ ହିଁ ଆମକୁ ସଫା ରଖିବା ଦରକାର। ଯେହେତୁ ଆମକୁ ରୋଗ ହବାର କାରଣ ବି କମିଯିବ ଆମେ ସଫାସତୁରା ରହିବା ଆମ ପରିବେଶ ବି ମାନେ ସଫାମୟ ରହିବ।
ହଁ କାରଣ ଯୋଉ ଘରେ ବାହାରି ଯୋଉ ମାଟି ବା ଯୋଉ ଅସ୍ନା ଯୋଉ ନଳ ପାଣି ଜମା ହୁଏ ସେଥିରେ କଣ ମଛା ମଶା ଆଉ ମାଛି ମାନେ ଅଧିକ ବାସ କରନ୍ତି। ଆଉ ସେମାନେ ଯଦି ଆସିକି ଆମ ଖାଦ୍ୟରେ ବସିବେ ତାହେଲେ କଣ ସେଇଟା ଆମ ଖାଇବା ପାଇଁ ମାନେ ଆମକୁ କଣ ରୋଗ ହେବାର ମାନେ ଅଧିକ ଇ ଆଶାଟା ବଢ଼ିଯିବ। ସେଥିଲାଗି ତ ଆମେ ସବୁବେଳେ ଆମ ପରିବେଶ ବି ସଫାସତୁରା ରଖିବା। ଯାହାଦ୍ୱାରା ମଶା ମାଛି ବି ହେବନି। କି ଡେଙ୍ଗୁ ମ୍ୟାଲେରିଆ ର ବି ଚିନ୍ତା ରହିବନି। ଆଉ ଆମ ଆମେ କଣ ଗୋଟେ ସୁସ୍ଥ ପରିବେଶରେ ରହିପାରିବା।
ହଁ ଠିକ କହିଲୁ? ସେଥିପାଇଁ ତ ଆମକୁ ବାହାରେ କିଛି ସବୁ ଯୋଉ ନାଳି ଫାଳି ଅଛନ୍ତି। ନାଳ ନର୍ଦ୍ଦମା ତାଙ୍କୁ ବେଶୀ ସଫା କରିବା ଦରକାର। ତା ଦେହରେ ବ୍ଲିଚିଂ ପାଉଡର ପକେଇବା ଦରକାର। ତାକୁ ସମୟ ଟୁ ସମୟ ସ ସଫା କରିବା ଦରକାର, ସେ ନାଳିରେ ବହୁତ ଅସନା ଆବର୍ଜନା ପକେଇବା କଥା ନୁହେଁ, ତାହା ହେଲେ ଯାଇକି ଆମେ ସେଇ ଯୋଉ ମଶାରୁ ମ୍ୟାଲେରିଆ ରୁ ଡେଙ୍ଗୁରୁ ଆମେ ବଞ୍ଚି ପାରିବା। କାହିଁକି ସେ ନାଳି ନର୍ଦ୍ଦମାରେ ହିଁ ବେଶୀ ମ୍ୟାଲେରିଆ ହୁଅନ୍ତି ହଁ ଠିକ କହିଛୁ। ଆଉ ଗଛ ଲଗେଇଲେ ମଧ୍ୟ ଗଛ ବି ଲଗେଇ ମଧ୍ୟ ପରିବେଶ ସୁନ୍ଦର ରୁହେ। ଆଉ ସୁ ମାନେ ଭଲ ଅକ୍ସିଜେନ ବି ଆମକୁ ମିଳେ। ଯଦି ବିନା ଗଛ ଆମେ ସାଇଡ଼ରେ ରହିବା ଏଟା ତ ଅସନା ଦେଖାଯିବ ଦେଖାଯିବ। କିନ୍ତୁ ଗଛ ଲଗିଲେ କଣ ଆମ ବାତାବରଣ ବି ଶାନ୍ତମୟ ରହିବ ମନକୁ ବି ଆମ ଶାନ୍ତି ଲାଗିବ।
ସତ କଥା ଆଉ ପୁଣି ଯଉ ଗଛର ଯୋଉ ଏ ଯୋଉ ପବନ ସେଥିରେ ବି ମନ ପରା ଖୁସି ହେଇଯିବ। ଆଉ ତୁ ଜାଣିଛୁ? ମୁଁ ନା ଆମ ଘର ଆଗରେ ଦୁଇଟା ଫୁଲ ଗଛ ଲଗେଇଛି।
ଆଚ୍ଛା ଇଏ ତ ବହୁତ ବଢିଆ କଥା ମୁଁ ମଧ୍ୟ ଗୋଟେ ଲମ୍ବା ଗଛ ଲଗେଇବି ବୋଲି ଭାବୁଛି। ଲମ୍ବା ଗଛ ମାନେ ଛୋଟ ଛୋଟ ଗଛ ନୁହେଁ। ଲମ୍ବା ଗଛ ମାନେ ନାଇଁ ସେଟା ଲେମ୍ବୁ ଗଛ ହେଇପାରେ କିମ୍ବା ନଡିଆ ଗଛ ହେଇପାରେ କିମ୍ବା କଦଳୀ ଗଛ ହେଇପାରେ ମୁଁ ଭାବୁଛି ସେଇଟା ହିଁ ଲଗେଇବି।
ବା ବହୁତ ବଡ଼ ବଢ଼ିଆ କଥା ତ।
ଆଉ ସେଥିପାଇଁ ତ କାରଣ ଗଛ ବି ଲଗେଇଲେ ହିଁ ଆମକୁ ଗଛ ଲଗେଇଲେ ହିଁ ଆମ ପରିବେଶଟା ଆହୁରି ସଫା ରଖିପାରିବା ଆଉ ହଁ ଆଉ ଆଉ ହଁ ଆମେ ବି ଚେଷ୍ଟା କରିବା ଆମ ଘରର ପ୍ରତ୍ୟେକ ସଦସ୍ୟ ମାନଙ୍କୁ କହିବା ସେମାନେ କେମିତି ସବୁଦିନ ସଫା ରହିବେ ଆଉ ହଁ ସେମାନଙ୍କୁ ସଫା ରଖିବାରେ ଆମେ ମଧ୍ୟ ସାହାଯ୍ୟ କରିବା।
ଘରର ପ୍ରତିକ ସଦସ୍ୟମାନେ ଆମେ ତ ଜାଣିଛେ ଘର ପ୍ରତି ସଦୟ କିନ୍ତୁ ଆମେମାନେ ସବୁ କାମ ମୋ ମା ମାନଙ୍କ ଉପରେ ଛାଡିଛି କିନ୍ତୁ ସେଟା ପୁରା ପୁରି ଭୁଲ। କେବଳ ମାଆଙ୍କ ଉପରେ ସବୁ କାମ ଛାଡିଦେଲେ ହେବ ନାହିଁ। ଆମେ ନିଜେ ଯେହେତୁ ସମସ୍ତେ ଘରେ ରହୁଛେ। ସେଇଟା ଆମ ନି ଜ କର୍ତ୍ତବ୍ୟ ଆମେ ସମସ୍ତେ ମିଳିମିଶି କାମ କରିବା। ସମସ୍ତେ ମିଳିମିଶି ଆମ ପରିବାରକୁ କୁ ସଫା କରିବା। ଆମ ପରିବେଶ କୁ ସଫା କରିବା। ଆଉ ଆମେ ସୁଖ ଶାନ୍ତିରେ ଜୀବନ ଯାପନ କରିବା।
ହଁ ସାଙ୍ଗ ତୁ ସତ କହିଲୁ ଯଦି ଆମେ ବାପା ଭାଇ ଭଉଣୀ ସମସ୍ତେ ମିଳିମିଶିକି କାମ କରିବା ତାହେଲେ କାମ ବି ବହୁତ ଶୀଘ୍ର ଶେଷ ହେଇଯିବ।
ହଁ ଘର ସଫା ରହିଲେ ଅତିଥି ଆସିଲେ ତାଙ୍କୁ ଶାନ୍ତି ଲାଗିବ। କେହି ଭାବିବେନି ୟାର ଅସନା ଘର କି କଣ। ଆମେ ନିଜେ ହିଁ ଆମ ଘରକୁ ପରିଷ୍କାର କରିବା। ଆମେ ନିଜେ ହିଁ ଆମ ନିଜର ମାନ ସମ୍ମାନ ବଢେଇବା। ସେଥିଲାଗି ଘର ସଫା ରହିଲେ ଅତି ଅତିଥି ଆସିଲେ ମଧ୍ୟ ଭଲ ଅନୁଭବ କରନ୍ତି ଆଉ ସେମାନେ ଭଲ ପ୍ରଶଂସା ମଧ୍ୟ କରନ୍ତି ଆମ ଘରର।
ହଁ ସତ କଥା କହିଲେ ଏବଂ ଆମ ମନରେ ମଧ୍ୟ ଗୋଟେ ସ ମାନେ ଯଦି ଘର ଆମ ପରିବେଶ ସଫାରହିବ ତାହେଲେ ଆମ ମନରେ ବି ଗୋଟେ ସବୁବେଳେ ଗୋଟେ ସକାରାତ୍ମକ ଭାବନା ମଧ୍ୟ ରହିବ।
ମୁଁ ପ୍ରତିଦିନ ସକାଳେ ମୋର ବେଡ଼ ବି ସଜାଡି ଦିଏ। ମୋର ଘର ବି ଓଳେଇ ଦିଏ ସବୁ ମୁଁ ନିଜ କାମ ହିଁ ନିଜେ କରିଦିଏ।
ହ ଏଇଟା ତ ବହୁତ ବଢିଆ କଥା। ଚାଲ୍ ତାହେଲେ ଆଜିଠାରୁ ଆମେ ଘର ସଫା ରଖିବା ଆଉ ଆମ ପରିବେଶ ସଫା ରଖିବା ପାଇଁ ସଂକଳ୍ପ ନେବା।
ହଁ ପରିଷ୍କାର ଘର ସୁନ୍ଦର ମନ। ଏହା କେବଳ ସ୍ଲୋଗାନ ନୁହେଁ ଏହା ଆମ କର୍ତ୍ତବ୍ୟ।
ସତ କଥା କହିଲୁ ହଁ କାରଣ ଏଇଟା ହିଁ ଆମେ ସବୁବେଳେ ଶୁଣି ଶୁଣି ଆସୁଛେ କିନ୍ତୁ ଆମେ ଯଦି ସେଟା କାମରେ କରିକି। ଆମେ ଯଦି ସେଟା କାର୍ଯ୍ୟରେ ଲଗେଇବା ତାହେଲେ ସେଇଟା ହିଁ ଆମକୁ ବହୁତ ଲାଭଦାୟକ ହବ ଆମ